ହାଲୋ।
ହାଲୋ। ହଁ ଭାଇ କଣ କରୁଛନ୍ତି?
ମୁଁ ଏଇ ବସିଛି। ଆପଣ କେମିତି କଣ କରୁଛନ୍ତି?
ମୋର ଏଇ ରୋଷେଇବାସ ସରିଲା। ବସିଛି ଆଉ। ଖାଇବୁ ଆଉ।
ଓହୋ। ମୋ ଭଏସ୍ କ୍ଲିଅର୍ ସୁବୁଛି ତ?
ହଁ ହଁଲ ମୋ ଭଏସ୍ ଆପଣଙ୍କୁ କ୍ଲିଅର୍ ସବୁଛି?
ହଁ ହଁ। କ୍ଲିୟର ସୁବୁଛି।
ଆଚ୍ଛା ହଉଲ ଆଉ ଆପଣଙ୍କର ଆଜି ଖାଇବା ପିଇବା କଣ ହେଇଛି?
ଆମର ଆଜି ମାଛ ହେଇଥିଲା। ମୋର ଆଈ ଆସିଛନ୍ତି। ଦାରୁ। ତ ତାଙ୍କୁ ଟିକେ ପୋହଳା ମାଛ ଭଲ ଲାଗେ।
ହୁଁ ହୁଁ
ତ ଯାଇକି ପୋହଳା ମାଛ ନେଇକି ଆସିଥିଲି। ମା ରୋଷେଇ କରିଦେଲେ।
ଯାହା ହଉ ଆପଣଙ୍କ ଭାଗ୍ୟ ଭଲ ଆଉ। ଆଈ ମା ଅଛନ୍ତି ପୁଣି ମାଆଙ୍କ ହାତ ରନ୍ଧା ରୋଷେଇ? ସେ ତ ପୁରା ବଢ଼ିଆ ଆଉ।
ଆଇ ନାତି ମିଶିକି ରୋଷେଇ ମା ରୋଷେଇ କରିଦେଲେ ଖାଇଦେଲୁ ଆଉ।
ଯାହା ହଉ ସେଇଟା ତ ଗୋଟେ ଭାଗ୍ୟ। କିଏ ଯଦି ଜୀବନରେ ଗୁରୁଜନ ମାନେ ଥାଆନ୍ତି ନା? ସେଇଟା ଆମ ଭାଗ୍ୟ। ତାଙ୍କ ଆଶୀର୍ବାଦ ସବୁବେଳେ ଆମ ପାଖରେ ଥାଉ। ଯାହଉ ଆପଣ ବହୁତ ଭାଗ୍ୟବାନ ଲୋ କ, ଆପଣଙ୍କ ଆଈ ଅଛନ୍ତି। ପୁଣି ମାଆଙ୍କ ହାତ ରନ୍ଧା ସେ ତ ଆହୁରି ବଢ଼ିଆ।
ମା ବି ଆମର ଭଲ ରୋଷେଇ କରନ୍ତି। ଆମ ଆଇ ତ ଆ ଆଈ ତ ଏବେ କରିପାରୁନାହାନ୍ତି। ଯେତେବେଳେ ଆଗରୁ ରୋଷେଇ କରୁଥିଲେ?
ହୁଁ।
ସିଏ ବି ବଢିଆ ରୋଷେଇ କରିୁଥିଲେ। ମାଛ ବେସର କରିଦେବେ ମାନେ ଆପଣ ହାତ ଚାଟିକି ଖାଇବେ।
ମା ହା ହାତ ରନ୍ଧା, ଆଇ ହାତ ରନ୍ଧା, ଜେଜେମାଙ୍କ ହାତ ରନ୍ଧା, ତାଙ୍କ ହାତ ରନ୍ଧାକୁ କୋଉଁ ସେଫ୍ କଣପାରିବ? ତାଙ୍କ ହାତ ବାଜିଲେ ବା ଆପଣ ଖାଲି ପଖାଳ ବାଇଗଣ ପୋଡ଼ା କି ଆଳୁ ପୋଡ଼ା କରିଦେବେ? ମା ହାତ ବାଜିଯିବ ଆପଣ ସେଇଥିରେ ବା କଁସେ ପଖାଳ ଖାଇଦେବେ।
ତାପରେ ସେଷ୍ ଆଜିକାଲି ତ ଗ୍ରାଇଣ୍ଡର ହେଇଗଲାଣି। ସେତେବେଳେ ସେ ଶିଳରେ ବାଟିକି କରୁଥିଲେ।
ହଁ ସେ ଶିଳରେ ବାଟି ଦେଲେ କଣ କି? ମସଲାସ ର ସବୁ ଯୋଉ ମାନେ ତତ୍ତ୍ଵଟା ସେଇଟା ଆକ୍ଚୁଲି ତା ସ୍ମେଲ୍ ତା ଫ୍ଲେଭର ତାର ଇଏ ଗୁଡା ସବୁ ଆସିବ। ଯୋଉଟା କି ଆମେ ରୋଷେଇ କଲେ ଭଲ ଲାଗେ। ଆପଣ ନିଜେ ଚେକ୍ କରିବେ? ଯଦି ଗ୍ରାଇଣ୍ଡର ଆପଣ କରୁଛନ୍ତି? ଗ୍ରାଇଣ୍ଡରେ ସବୁ ଜିନିଷକୁ କାଟିଦିଏ। ସେ ସ୍ମଲ ସ୍ମଲ ପିସେସ୍ ରେ ତାକୁ ଡିଭାଇଡ୍ କରେ। ଯୋଉଟା କି ମସଲା ପିସିଲେ ତାର ସ୍ମେଲ ଆସିବନି ଆପଣଙ୍କୁ। ଯେଉଟାକି ଆପଣ ଶିଳରେ ବାଟିଲେ ଅଦା ରସୁଣ ବଟା ଦେଖିବେ ଶିଳରେ ବାଟିବେ? ତାର ଗୋଟେ ଅଲଗା ସ୍ମେଲ୍ ଆସିବ। କିନ୍ତୁ ଆପଣ ତାକୁ ଗ୍ରାଇଣ୍ଡିଙ୍ଗ କରିବେ ତାର ଗୋଟେ ଅଲଗା ସ୍ମେଲ ଆସିବ।
ହଁ।
କିନ୍ତୁ ଯେହେତୁ ଆମେ ଆଜିକାଲି ସବୁ ନ୍ୟୁ ଜେନେରେସନ ର ହେଗଲୁଣି? କାହା ପାଖରେ ସେତିକି ସମୟ ବି ନାହିଁ ଏସବୁ ଜିନିଷ କରିବ। ତ ସମସ୍ତେ ସେଇୟା ହିଁ ଗ୍ରାଇଣ୍ଡର ୟୁଜ୍ କରୁଛନ୍ତି। ବଟ୍ ଶିଳ ବଟାର ଟେଷ୍ଟ ତ ନିହାତି ଭାବରେ ଅଲଗା। ଏବେ ବି ଆପଣ ଦେଖିବେ? ଯେବେ ବି ଗାଁ କୁ କି କୋଉଠିକି ଆପଣ ଯାଉଛନ୍ତି ରାସ୍ତାରେ? କାଠ ଚୁଲିରେ ରୋଷେଇ ହଉ କି ମାଟି ହାଣ୍ଡି ମଟନ ହଉ? କି ଶିଳ ବ ଟା ମସଲା ହଉ? ଆମେ ଏବେ ବି ଖୋଜୁଛନ୍ତି ସେଇ ଜିନିଷ। କିନ୍ତୁ ଯେତେବେଳେ ଆମ ନିଜ ଘରେ ଆମେ ଟ୍ରାଏ କରିବାକୁ ଚାହୁଁଛନ୍ତି? ସେ ଜିନିଷ ଆମେ ନିଜେ କରୁନାହାଁନ୍ତି ଆପ୍ଲାଏ।
ହଁ ମାଟି ହାଣ୍ଡି ମସନ ମଟନରେ ତ ମଜା ହିଁ ଅଲଗା।
ହୁଁ।
ତାପରେ ଆପଣ ବାହାରକୁ ଗଲାବେଳୁ ଏବେ ମଝିରେ ମୁଁ ଯାଇଥିଲି ପୁରୀ। ରାସ୍ତାରେ ଆସ ଆସିଲାବେଳକୁ ମତେ ଭୋକ ଲାଗିଲା। ତ ଜଣେ ଛାଣିକି ଦଉଥିଲା କାଠ ଚୁଲିରେ। ସେଇଠି କିଣି ଖାଇକି ବୋହୁତ ବଢିଆ ଲାଗିଲା।
ହଁ କାଠ ଚୁଲିର ସ୍ମେଲ ତ ସିଏ ଅଲଗା କରିଦବ ଆଉ। ଆପଣ ସେଇଟା ଗ୍ୟାସରେ ଛାଣିବେ? ସେଇ ଆଣ ଆଣିକି ଗ୍ୟାସରେ ଛାଣିବେ। ସେଇ ସବୁ ମସଲା ଦେବେ। ତାର ଟେଷ୍ଟ ଅଲଗା ଆସିବ। କିନ୍ତୁ କାଠ ଚୁଲିରେ ଅଲଗା ରୋଷେଇ ଆସିବ। ଆପଣ ନର୍ମାଲି ଯୋଉ କରୁନାହାନ୍ତି? ମଟନ କରୁନାହାନ୍ତି କାଠ ଚୁଲିରେ କି ମାଛ ତରକାରୀ କରୁନାହାନ୍ତି କାଠ ଚୁଲିରେ? ସେଇ ମାଛ ତରକାରୀ ମା କରିଦେବେ କାଠ ଚୁଲିରେ ଟେଷ୍ଟ ଲାଗିବ ଅଲଗା। ସେଇ ମା ଅ ଇଏରେ କରିବେ ଗ୍ୟାସରେ କରିବେ ତାର ଅଲଗା ଟେଷ୍ଟ ଆସିବ। ମଣିଷ ସେମ୍ ଇନ୍ଗ୍ରିଡିଣ୍ ସେମ୍ ହୁଁ। ସେଇଟା ତ ଅଲଗା କଥା କିନ୍ତୁ ଏସବୁ ଜିନିଷର ବି ବହୁତ ଜିନିଷ ଇଏ ରହୁଛି। ଆପଣ ଦେଖୁନାହାନ୍ତି, ଯଦି ଆପଣ ପିତଳ ହାଣ୍ଡିରେ କି କୋଉଥିରେ ଗୋଟେ ରୋଷେଇ କରିବେ? ମାଟି ହଣ୍ଡିରେ ରୋଷେଇ କରିବେ? ସବୁ ଜିନିଷର ସବୁ ମେଟାଲର ନା ଅଲଗା ଅଲଗା ଫ୍ଲେଭର ଥାଏ। ଯୋଉଟାକି ସେ ଖାଦ୍ୟରେ ଛାଡେ। ସେଥିପାଇଁ କହନ୍ତି କି? ଭଲ ବାସ ସନ ଭଲ ଜିନିଷ ଯୋଉଟାକି ଦେହ ପାଇଁ ହେଲ୍ଦି, ସେ ସବୁ ଜିନିଷ ୟୁଜ୍ କର। ଯେହେତୁ ଆମେ ବହୁତ ସମସ୍ତେ ଫ୍ୟାସନେବଲ ହେଇଗଲେଣି। ଏତେ ସବୁ ଜିନିଷ ଆମେ ନିଜେ ମେଣ୍ଟେନ କରିପାରୁନେ? ସେଥିପାଇଁ ସବୁ ଜିନିଷକୁ ଆପଣେଇକୁ ପଡୁଛି ଆଉ। ଆଜିକାଲି କିଏ ମାଟି ହାଣ୍ଡି କୁ ମାନେ ମାନେ ମାଟି ହାଣ୍ଡି କି ହଉ କି ପିତଳ ହାଣ୍ଡି ହଉ ତାକୁ ଅ ମେଣ୍ଟେନ୍ କରିପାରିବ? ସେମିତି ତ କିଏ କରିପାରିବେନି ନା।
ହଁ। ଆଉ ଆପଣ ଆଜି କଣ ରୋଷେଇ କରିଥିଲେ?
ଆମର ଆଜି ଚିକେନ କଷା ହେଇଥିଲା। ଭାତ ଆଉ ସାଲାଡ଼।
କିଏ ଆପଣ ବନେଇଥିଲେ?
ହଁଲ ମୁଁ ତ ବନଉଛି ଆଉ। ଚିକେନ୍ ହ। ସେଟା କଣ କି ମାନେ ଚିକେନ କୁ ଆଗ ମେରିନେସନ୍ ଚିକେନର ସ୍ମେଲ ଟା ଟିକେ ଅଲଗା ପ୍ରକାର। ସେଥିପାଇଁ ତାକୁ କଣ କରିବେ? ଯେବେ ବି ଆପଣ ଚିକେନ କରିବେ? ତାକୁ ଆଗ ମେରିନେସନ କରି ରଖିଦେବେ। ମାନେ ହଳଦୀ, ଲୁଣ, ଲଙ୍କାଗୁଣ୍ଡ ଆଉ ଟିକେ ହାଲକା ସୋରିଷ ତେଲ, ଲେମ୍ବୁ ଓ ସେମିତି ବି କିଛି କିଛି ଲୋକ ଦହି ପକାନ୍ତି। ମୁଁ କିନ୍ତୁ ଦହି ପକାଏନି ଲେମ୍ବୁ ପକେଇକି ତାକୁ କୁ ମାରିନେସନ୍ କରି ରଖିଦେବେ। ଟିକେ ଯଦି ହେବ ମିଟ୍ ମସଲା ବି ପକାଇଦେବେ। ତାଲେ କଣ ହବ? ଚିକେନର ସ୍ମେଲ ବି ପଳେଇିବ ଆଉ ଚିକ୍ କେନ ଭିତରକୁ ସେ ଅ ମସଲାର ଫ୍ଲେଭର ଗୁଡ଼ା ସବୁ ପଳେଇବ। ତ ମେରିନେସନ ହେଲା। ତାପରେ ଅଦା ରସୁଣ ମେରିନେସନ୍ ଆକ୍ଚୁଆଲି କହିବାକୁ ଗଲେ ମେରିନେସନ୍ କରିକି ଆପଣ ଯେତେ ସମୟ ରଖିବେ ସେତେ ସମୟ ଭଲ। ଚିକେନ୍ ଟା।
ଗୋଟେ ଓଭର ନାଇଟ୍ ବି ରଖି ହବ?
ଓଭର ନାଇଟ୍ ବିରିୟାନୀ ପାଇଁ ଆପଣ ରଖିପାରିବେ, କିନ୍ତୁ ତରକାରୀ ପାଇଁ ନାହିଁ। ତରକାରୀ ପାଇଁ ମ୍ୟାକ୍ସିମମ୍ ଅଧଘଣ୍ଟା ଘ ଣ୍ଟେ ହେଲେ ତା ପାଇଁ ଯଥେଷ୍ଟ।
ଆଚ୍ଛା।
କି ଯଦି ଆପଣ ବିରିୟାନୀ କରୁଛନ୍ତି? ଦହି ଫହି ଗୋଳେଇକି ରଖିବେ? ତ ତାପଦିନ ଆପଣ ଯେତେବେଳେ ସକାଳ କରିବେ ନା କି ତରକାରୀ କରିବେ? ତାର ଦେଖିବେ ଟେଷ୍ଟ ବହୁତ ଅଲଗା ଆସିବ। ଯୋଉଟାକି ଆମେ ରେସ୍ ଟୁରାଣ୍ଟରେ ଖାଉଛେ ଆମକୁ ରେଷ୍ଟୁରାଣ୍ଟର ଖାଇବା କଣ ପାଇଁ ଭଲ ଲାଗୁଚି? କାରଣ ସେମାନଙ୍କର ସବୁ ଜିନଷ ମ୍ୟାରିିନେଟେଡ ହେଇକିଥାଏ। ମସଲା ପୁରା ପିଇ ଯାଇଥାଏ ଚିକେନ। ତ ଚିକେନ ଆମେ ଯେତେବେଳେ ଖାଉ ସେ ଯୋଉ ଆଇଁଷିଣିଆ ସ୍ମେଲ କି ଅଲଗା ଟାଇପ ର କିଛି ଲାଗେନି। ଟିକେ ହାଲକା ଖଟାଳିଆ ଆଉ ମସଲା ମସଲା ଲାଗେ କଣ ପାଇଁ ସେମାନେ ମ୍ୟାରିନେସନ୍ କରି ରଖିଦିଅନ୍ତି।
ହୁଁ।
ତ ମୁଁ ସେମିତି ରଖିଦିଏ ତାପରେ ପିଆଜ ଭାଜେ ପିଆଜ ଭାଜିଲା ପରେ ଆ ଟିକେ କଲର୍ ହବା ପାଇଁ ଏମିତି ତେଜପତ୍ର ତାପରେ ହଳଦୀ ଲୁଣ ଲଙ୍କାଗୁଣ୍ଡ ଟିକେ ପକେଇଦିଏ। ତାପରେ ଅଦା ରସୁଣ ନାଁ ମୁଁ ପୁରା ପେଷ୍ଟ କରେନି ମୁଁ ହାଲକା ଦରଦରା ଟାଇପ୍ ର ହାଲକା ଦରଦରା ଥିବ ଏମିତି ପକାଏ। ସେମିତି ପକେଇଲେ କଣ କି ତାର ସ୍ମେଲ୍ସଟା ଭଲ ଆସିବ। ପକେଇଲା ପରେ ତା ପରେ ଟମାଟୋ ପକେଇବେ ତାକୁ ହାଲକା ପାଣି ଦେଇକି ତାକୁ ଟିକେ କଷିବେ। କଷିଲା ପରେ ମ୍ୟାରିନେସନ୍ ଚିକେନ୍ ଟାକୁ ପକେଇବି ଯଦି ଆଳୁ ପକେଇବାକୁ ଚାହୁଁଥିବେ ଆଳୁକୁ ଅଲଗା ଭାଜିକି ବାହାର କରିଦେଇଥିବେ। ଚିକେନ୍ ପକେଇଲା ପରେ କିଛି ସମୟ କର ତାର ପାଣି ମରିଲା ପରେ ଆଳୁର କେଇବେ।
ଓଡ଼ିଆ ମାନେ ତ ଆଳୁ ଆଉ।
ହଁ ଆଳୁ ନହେଲେ ଆଜିକାଲି ପିଲା ଆଉ କିଏ ଖାଉଚନ୍ତି?
ନାଇଁ ବ ଆପଣ ବାହାରେ ଯେତଳେ ବାହାରେ ଓଡ଼ିଶା ବାହାରେ ଯଦି ଖାଇବେ ସେମାନେ ନ ମାନେ ନନଭେଜ୍ ରେ ଆଳୁ ହିଁ ପକାନ୍ତିିନି।
ଆଚ୍ଛା ଆଚ୍ଛା।
କୌଣସି ନନଭେଜ୍ ରେ ସେମାନେ ଆଳୁ ପକେଇବେନେଇ। ଆଉ ଆପଣ ଯଦି ସେମାନେ ବି ଶୁଣିବେ ଯେ ଆପଣ ନନଭେ ଧରେ ଆଳୁ ପକଉଚନ୍ତି ସେମାନଙ୍କୁ ଗୋଟେ ହସିବେ ଆପଣଙ୍କ ଉପରେ। କିନ୍ତୁ ଓଡ଼ିଶା ଲୋକ ବିନା ଆଳୁରେ ଚାଲିବେନି।
ଓଡ଼ିଶା ହଉ କି ବେଙ୍ଗ ମାନେ ମ ୱେଷ୍ଟବେେଙ୍ଗଲ୍ ହେଲା କି ସେପଟେ ସାଇଡ଼୍ ବେରିଆ ମାନେ ମାନେ ସବୁ ଆମେ ଆଳୁ ପାଟି ମାନେ ଆଳୁ ହିଁ ଆମର ସବୁ ଜିନିଷରେ ପଡ଼ିବ। କୌଣସି ବି ଆପଣ ଭଜା କରୁନାହାନ୍ତି କଲରା ଆଳୁ ଭଜା କରୁନାହାନ୍ତି ସେଇଥିରେ ବି ଆଳୁ ପଡ଼ିବ ଭେଣ୍ଡି ଟିଏକୁ ଭାଜୁ ନାହାନ୍ତି ସେଇଥିରେ ଲୋକ କହିବେ ଆଳୁଟିଏ ପେଇଲୁନି ଗୋଟେ ଆଳୁଟେ ପକେଇଦେ। ଘାଣ୍ଟ କରୁନାହାନ୍ତି କହିବେ ଗୋଟେ ଆଳୁଟେ ପକେଇଦେ ସେଇ ପା ଆମେ ଆଳୁ ପ୍ରେମୀ ଆଉ। ଆମ ଘରେ କିଛି ନଥିଲେ ବି ଓଡ଼ିଆ ଘରେ ଯଦି ଆପଣଙ୍କର ଆଳୁ ଓଟେ ଅଛି ଲଙ୍କା ଦଳିକି ଆପଣ ଖାଇଦେବେ ପଖାଳ ଖାଇଦେବେ। ସେଇଟା ଆମ ଓଡ଼ିରା ହୁଁ ଓଡ଼ିଶା ମାନେ ହିଁ ପଖାଳ। ଓଡ଼ିଶାର ଯାହା ହଉ ମାନେ ଯଉ ବି ପରମ୍ପରା ହଉ କି ଖାଦ୍ୟ ପାନୀୟ ହଉ ତା ସହିତ କେହି ବି କମ୍ପାରିଜନ୍ ନୁହଁ।
ଯୋଉ ଭଳିଆ ଖରା ହଉଚି ପଖାଳ ଖରା ବେଳେ ଟିଏ ଖାଇଦେଇକି ଆରାମସେ ଟିକେ ଶୋଇ ପଡ଼ିଲେ ଯୋଉ ଶାନ୍ତି
ଏଥିରେ ତ ଶାନ୍ତି ଆଉ।
ଅଧଘଣ୍ଟେର ନାପ୍ କୁ ଗୋଟେ ନେଇଗଲେ ବି ଆପଣଙ୍କୁ ର ଉଠିଲା ପରେ ପୁରା ରିଲାକ୍ସ୍ ଲାଗିବ।
ହଁ। ଅଧଘଣ୍ଟା କଣ ମତେ ଯଦି ଦଶ ମିଣ୍ଟି କି ପନ୍ଦର ମିଣ୍ଟି ବି ଟିକେ ଆଖି ଲାଗିଚି ଆଉ ଟିକେ ରିଲାକ୍ ସ୍ ଲାଗେ ନାଁ ଦଶ ମିଣ୍ଟି ବି ଶୋଇଥିବି ତାହେଲେ ମତେ ପୁରା ଦିନ ସାରା ଫ୍ରେସ୍ ଲାଗିବ। ଆଉ ଯଦି ନିଦ କମ୍ପ୍ଲିଟ୍ ହବନି ଆପଣଙ୍କର ଖାଇଲା ପରେ ଟିକେ ଯେମତି ଟିକେ ଲେଜି ଲେଜି ଲାଗେ ଆପଣ ସେଇ ଟାଇମ୍ ରେ ଟିକେ ଶୋଇକି ଉଠି ପଡ଼ିବେ ଆଣଙ୍କୁୁ ପୁରା ଦିନ ସାରା ଫୁର୍ତ୍ତି ଲାଗିବ। ମୁଁ ତ ଦେଖିଚି ବହୁତ ଲୋକ ବି ଶୁଅନ୍ତିନି କିନ୍ତୁ ମୋର ତ ଅଭ୍ୟାସ ଅଛି ଦିନ ବେଳେ ଶୋଇବା।
ମୁଁ ବି ଦିନ ବେଳା ଶୋଇ ପଡ଼େ।
ହୁଁ ଟିକେ ଆମୁକୁ ଭଲ ଲାଗେ ଦିନ ବେଳା ଶୋଇକି ରହିଲେ ଭଲ ଲାଗେ।
ହୁଁ ଯେ ରାତି ସାରା ମୁଁ ପଛେ ଉଜାଗର ହେଇଯିବି କିନ୍ତୁ ଦିନରେ ଦି ଘଣ୍ଟା ବସ୍ ଶୋଇ ପଡ଼ିବି ଯା ହେଲେ ବି। ରାତିରେ ନଶୋଇବା ଅଭ୍ୟାସ ମୋର। ମୁଁ ରାତିରେ ନର୍ମାଲ୍ ଶୁଏନି ତ ଘରେ ମତେ ସେଇଥିପାଇଁ ଡ଼ାକନ୍ତି ପେଚା ପେଚା ଟାଇପ୍।
ଆପଣଙ୍କର ସବୁବେଳେ ଟ୍ରେନ୍ ନାଇଟ୍ ସିଫ୍ଟ ରହୁଚି?
ହଁ ମୋର ପ୍ରାୟ ନାଇଟ୍ ସିପ୍ଟ ହିଁ ରହେ।
ଆଚ୍ଛା ଆଚ୍ଛା।
ହଁ।
ଆ କେତେ ବର୍ଷ ହେଲାଣି ଜବ୍ କଲେଣି?
ମୋର ସେଇ ଦଶ ବାର ବର୍ଷ ହେଇଗଲାଣି ଯବ୍।
ଆରେ ବାପରେ ସବବେଳେ ନାଇଟ୍ ସିପ୍ଟ କରୁଛନ୍ତି?
ହଁ ମୋର ଏକ୍ଟୁଆଲି ୟେ ସାଇଟ୍ ରେ କାମ ସବୁ ପଳେଇ ଆସେ ନାଇଟ୍ ସିଫ୍ଟ ହିଁ କରେ।
ଆଚ୍ଛା ଆଚ୍ଛା ଯା ହେଉ ଭଲ, ଆଉ ଏତେ ଦିନର ଏକ୍ସପିରିଏନ୍ସ ବି ଆପଣଙ୍କର ହେଲାଣି ଭଲ।
ଗୋଟେ ହାବିଚୁଅଲ୍ ହେଇଯାଇଛି ତ ହେଇଯାଇଛି ସେଇଟା ରହିଯାଇଛି। ଏବେ ଆପଣ ମାନଙ୍କ ପାଇଁ ଦିନ ଯୋଉଟା, ମୋ ପାଇଁ ରାତିଟା ମୋ ପାଇଁ ସେଇଟା ହଉଛି ଦିନ।
ନାଇଁ ନିହାତି ଭାବରେ, ରାତି ମାନେ ଆମର ଯେହେତୁ ଟା ଏବେ ଆମ ବଡିଟା ରିଭର୍ସ ରେ ଚାଲିଛି। ତ ଆପଣଙ୍କୁ ବି ସେଇଟା କଷ୍ଟ ହେଉଥିବ ନିହାତି ଭାବରେ, ରାତିରେ ଶୋଇବାଟା ଏପଟେ ସେପଟ ପୁଣି ଦିନସାରା ତ ଆପଣ ଯାହା ହେଲେ ବି ଏପଟ ସେପଟ ହଉଥିବେ, ସେତିକି ଯେଉଁ ନିଦଟା ରାତି ସାରା ହେବା କଥା, ସେଇଟା ବି ଆପଣଙ୍କର କମ୍ପ୍ଲିଟ୍ ହଉନଥିବ।
ଏଇଟା ଗୋଟେ ସଟନ୍ ଏଜ୍ ପରେ ସେଇଟା ଗୋଟେ ଫରକ ପଡିଯିବ।
ହୁଁ।
ବଡି ଟା ଇଣ୍ଡିଆନ ଆମର ବଡିଟା, ତ ସେଇଟା ନାଇଟ ସିଫ୍ଟ କଲା ବେଳକୁ ସେଇଟା ଗୋଟେ ପ୍ରୋବ୍ଲେମ ହେଇଯିବ ପରେ।
ହଁ ନିହାତି ଭାବରେ, ସେଇଟା ବି ଯା ହଉ ଆପଣ ସେତିକି ମ୍ୟାନେଜ୍ କରିକି ଏତେ ବର୍ଷ ଆପଣଙ୍କର ଇଏ ଦେଇଛନ୍ତି ମାନେ ସେଇଟା ବହୁତ ବଡ଼ କଥା।
ସାଇଡ ୱାଇଜ୍ ଦେଖୁଛି ଡେ ସିଫ୍ଟ ବଟ ନାଇଟରେ ଏତେ ଏକ୍ସପିରେନ୍ସ ହେଇଯାଇଚି, ତ ଡେ ରେ ସେମିତି କିଛି ଇଏ ମିଳୁନି ମତେ। ଚାଲିଚି ଯେତେ ଦିନ କରିପାରିବି କରିପାରିବି ଆଉ।
ହଁ।
ହଉ ଆଜ୍ଞା ମୋର ଗୋଟେ କଲ୍ ଆସୁଛି ମୁଁ ରଖୁଛି ଆମେ ପରେ କଥା ହବା ହଉ ହଉ। ବାଏ।